ହା -ହ୍ୟାଲୋ
ହଁ।
ଇଆଡେଆସୁନୁ। ଶୁବୁଚି।
ହୁଁ ହେଁ ଉଁ ଭୋକ। ହଁ ଅଁ ଶୋଇଚି।
କ ୁ ମୁଝରେ
ଆମେ ଗାଡିନବୁ।
କଣ କରୁଚୁ?
ଶୋଇଚି।
ଆଉ କଣ ଖାଇଲୁ?
ଭାତ।
କଣ ଖାଲି ଭାତ?
ହୁଁ।
କଣ କଣ ଖାଇଲୁ?
ଭାତ ଡାଲି।
ହୁଁ ଆଉ ଆଜି କଲେଜ ଯାଇଥିଲୁ ନା ନାଇଁ?
ହୁଁ।
ସକାଳେ ସିଆଡେ ବର୍ଷା ହୋଉନଥିଲା କି?
ହୁଁ ଖୁସ୍ ସିପ୍।
ହୁଁ ଅଇକାତ ଆମ ଆଡେ ପୁରା ଜୋରେ ହେଲାଣି।
ହୁଁ।
ଆଉ କଲେଜରେ ଏବେ କଣ ଚାଲିଚି ତମର?
କମଳ ଚାଲିଚି ଆସିନି। ପ୍ରୋଜେକ୍ଟେର। ହ ହୁଁ। ହୁଁ। ହାଲୋ। ହାଲୋ ଆ ଶୁବୁନି କିଛି। ହାଲୋ। ହାଲୋ। ହାଲୋ। ଆରେ ଫୋନରେ କିଛି ଶୁଭୁନେହିଁ।
ହାଲୋ।
ହଁ ଶୁବିଲା।
ହୁଁ ଆଉ କୁଆଡେ ଯାଉଥୁଲୁ ଇଣ୍ଟରସିପ୍ କରିବାକୁ?
ମୁଁ ଯାଇଥିଲି ଚଣ୍ଡୀ ଟେମ୍ପୁଲ୍।
ହୁଁ ଆଉ
ଅ କ
ଉଁ ମାନେ ଇଣ୍ଟରସିପ୍ କଲେ କଣ ହବ?
କିଛି ନାଇଁ ଦେଇଚି ଗୋଟେ ଗମେଣ୍ଟ ଇଏ ଆଉ। ଇଣ୍ଟରସିପ୍ କରିବ ମାର୍କ ମିଳିବ ଶହେ ମାର୍କ ଏଇଠୁ ଆଉ।
ହୁଁ ଚଣ୍ଡି ମନ୍ଦିର ବିଷେଇଲେ। କଣ?
ହଁ ଆମେ ଲେଖିକି ଦେଇ ସାଇଲୁଣି ଖାଲି ଫଟରା ଇ ମରା ହବ ତାପରେ ପ୍ରିଣ୍ଟ ପ୍ରିଣ୍ଟ ବାହାରିବ ନିଜ ସାର୍ଟିଫିକେଟ ଇରା।
ବାହାରିକି ଏକାବେଳେ ତାକୁ ପୁରା ହେଇକି ଫାଇଲ ଲେଖା ହେଇକି ଉଁ ଇଏ ହବ କୋଡିଏ ପେଜ୍ ତିରିଶ ପେଜ୍ ଲେଖା ହେଲେ।
ମାନେ ଲେଖିବ ମନ୍ଦିର କେମିତି ହେଲା କି ଉଦ୍ଭାବନ ଉଦ୍ଭାବନ କର ଏମିତି ସବୁ ନାଁ।
ହଁ କୋଉଠି କଣ କୋଉ ଟେମ୍ପଲ ଅଛି କୋଉ କଣ କୋଉ କୋଉ ଠାକୁର ପୂଜା ପାଉଚନ୍ତି ଦଶରାକୁ ଯୋଉ ହୁଏ ଯୋଉ କେତେଟା ବେଶ ସେଇରା ଆଉ କଣ ଗେଟେ ଏଇରା ସବୁ ଆଉ ତାଙ୍କ ବିଷୟରେ
ଉଁ ହୁଁତାଙ୍କ ଗେଟ୍ ଟା କିନ୍ତୁ ବୋହୁତ ସୁନ୍ଦର ଲାଗେ।
ହଁ ହଁ।
ହୁଁ ବଢିଆ ମାନେ ହୁଁ
ରାତିରେ ଯାହା ଯେମିତି ରାତିରେ ତ ଲାଇଟ୍ ଦେଇଚି ଆଉ ସୁନ୍ଦର ଦେଖାଯାଉଛି ହେରା।
ସେ ଉପରେ ଗୋଟେ ବଡ ଘଣ୍ଟି ଲାଗିନି।
ହଁ।
ଘଣ୍ଟାଟା କିଏ ବଜୋଉଥିବ ନା ସେମିତିଆ ଶୋ କୁ ଲାଗିଚି ନା।
ହଁ।
ସେ ଯୋଉ ବାଲିଯାତ୍ରା ପଡିଆ ଯୋଉ ମେନ୍ ଯୋଉ ଏଣ୍ଟ୍ରିଟା। ତ ହେଟି ଗୋଟେ ନାହିଁ ଡଙ୍ଗାର
ଡଙ୍ଗ ବୋଇତ
ହୁଁ ସେଟା ଆଗେ ଭଲ ଲାଗୁଥି ଖାଲି ଗୋଟେ କଲରିଂ କରିଦେଇବି ସିଲଭର୍ କଲରରେ ବି ଏତେ ଖାସ୍ ଲାଗୁନି ନା। ହୁଁ ଆଗେ ଭଲ ଲାଗୁଥିଲା।
ହଁ।
ଆଉ ତତେ କଣ ଭଲ ଲାଗେ ବିଲେଇ ଭଲ ଲାଗେ ନା କୁକୁର ଭଲ ଲାଗେ?
ମତେ ବିଲେଇ ଭଲ ଲାଗେ କୁକୁର ଭଲ ଲାଗେ ସବୁ ଭଲ ଲାଗେ।
ହୁଁ କିଏ ଟିକେ ଅଧିକ ଭଲ ଲାଗୁଥିବ ବିଲେଇ ନା କୁକୁର?
ହୁଁ ମତେ ଦିଇଟାଙ୍କ ଭଲ ଲାଗନ୍ତି। ମୁଁ ଜାଣିନି କୋଉଟା ଅଧିକ କୋଉଟା କମ୍।
ହଁ ବିଲେଇ କଣ କହିଲୁ ବିଲେଇ ରଖିବୁ ମାନେ ସେ ଖାଲି ଘରେ ପସି ଯିବେ। ସେ ଖାଲି କଣ କହିଲୁ ଉସୁମ ଖୋଜିବେ। ମାନେ କୋଳରେ ଶୋଇବେ। କୋଉଠି ଦେଖିବେ ଡ୍ରେସ ଫ୍ରେସ୍ ଗ ଦା ହେଇଚି ଡ୍ରେସ୍ ଉପରେ ଶୋଇବେ। ତକିଆ ସେ ଖାଲି ଉଷୁମ ଖୋଜିବେ। କୁକୁର ଭଲ କୁକୁର ସେମାନେ ବାହାରେ ରହିବେ। ସେ ଯାହା ହେଲେ ବି ବାହାରେ ନା ସେ କଣ ଘରେ ପଶିବେ କି ଏ ମାନେ ବୁଲା କୁକୁର କଥା କୋହୁଚି। ଆଉ ଯୋଉରା କିଣା ସବୁ ସେମାନେ ତ ଖଟ ଉପରେ ଜାଇକି ଶୋଉଚିନ୍ତି ନା।
ହୁଁ।
ହଁ ଏଇ ଯୋଉ ବିଲେଇଗୁରା ସିଏତ ଖାଲି ଘରେ ପଶି ତାଙ୍କୁ ବାଡେଇଲେ ବି ସେଇ ଖଟ ତଳେ ପଶି ଯାଉଚନ୍ତି ବାହାରୁ ନାହାନ୍ତି କୁକୁର ଭଲ।। ମୁଁ କହିଲି ବାହାରେ ରହିଲେ ଆଉ ବିଲେଇ କଣ ତତେ ମଣିଷ କଂଠୁ ବଞ୍ଚେଇବ। କୁକୁର କିନ୍ତୁ ବଞ୍ଚେଇ ପାରିବ କଥା। ମାନେ ଯଦି କିଏ ବାଡା ବାଡି କଲା। ସସିଏ ମାନେ ଭୁକିବେ। ସେ ନ ଭୋ-ଭୋ-ଭୋ-ଭୋକିବା ଦେଖିକି ତ ଲୋକ ଡରିଯିବେ ନା ନା।
ହଁ।
ବିଲେଇ କଣ କିଛି କରିବେ? ସେ ତାଙ୍କର ଖାଇବେ ପିଇବେ ଖାଲି ଶୋଇବେ।
ହଁ।
ଖାଲି ଘସି ହେଇଯିବେ। ସିଏ କଣ କିଛି କରିବେ କୁ କୁକୁର ମାନେ ଏ ଇମୋସନ ବୁଝି ପାରିବେ। ତମେ କାନ୍ଦିଲେ ଆସିକି ତମକୁ ଇଏ କରିବେ। ଯାହାହେଲେ ଟିକେ ସିଏ ଟିକେ ଅଧିକ ଟିକେ ବୁଦ୍ଧି ଆଉ।
ହଁ।
ହୁଁ ବିଲେଇ ଅପେକ୍ଷା ମତେ କୁକୁର ଅଧିକ ଭଲ ଲାଗନ୍ତି ବହୁତ। ମାନେ କଣ କହିଲୁ ବହୁତ ଭରସା ରଖିପାରିବ କୁକୁରଙ୍କ ଉପରେ ଆଉ। ହୁଁ ବିଲେଇ ଖାଲି ମାନେ କଥାରେ ଅଛି କହନ୍ତି କି ଆଉ ବିଲେଇ ଚାହେଁକି ମାଲିକ ର ମାନେ ସେ ମାଲିକ ର କେମିତି ଖାଲି ଖାଇବ। ମାନେ ଚାହଁ କୁକୁର ଚାହୁଁ ମୋ ମାଲିକ କତିକି କେମିତି ପଇସା ଆସୁ ମୁଁ ବି ଖାଏ ମାଲିକ ଖାଉ। କିନ୍ତୁ ବିଲେଇ ଚାହିଁବ କି ଆଉ ମାଲିକର ଯାହା ଥାଉ ନଥାଉ କିନ୍ତୁ ମୋତେ ଖାଇବାକୁ ଦିଅ।
ହୁଁ।
ଆଉ କହନ୍ତି ବି ବିଲେଇ ଅଶୁଭ ମାନେ ପାସ୍ କରିଗଲା ଆଗରେ। ଏରା ସବୁ ତ ଅନ୍ଧବିଶ୍ୱାସ ନା।
ହଁ ଏବେ ବି ମାନୁସନ୍ତି ଲୋ କ ଅଳ୍ପ ଲୋକ ମାନୁଛନ୍ତି ଅଳ୍ପ ଲୋକ।
ଏବେ ଗୋଟେ ହଁ ଆମ ଏପଟେ ନୂଆ ରୋଡ ହଉଛି ଗୋଟେ ହେଲା। ମାନେ ବେଶୀ ଗାଡି ତ ଯାଉନି ଅଳ୍ପ ଗାଡି ଯାଉଛି ହେଲା। ଅ ଗୋଟେ କାର ବାଲାଟା ଯାଉଥିଲା ତା ଆଗରେ ଗୋଟେ ବିଲେଇଟା ପାସ୍ କରିଗଲା ସେ ସେଇଠି ଠିଆ ହେଲା ଆଉ ଆସିପାରିଲାନି। ଯଦି ରୋଡ ଉପରେ ହେଇଥାନ୍ତା କଣ ହେଇଠୀ ଠିଆହେଇଥାନ୍ତା କି। ଏଠି ଗାଡି ଯାଉନି ବୋଲି ଠିଆ ହେଇଗଲୁ ଏ ରୋଡ ଉପରେ ଯାଇଥାନ୍ତା। ମାନେ ମେନ ରୋଡ ଉପରେ ତୁ କଣ ଠିଆ ହେଇଥାଆନ୍ତୁ। ହୁଁ ଲୋକ ଅଛନ୍ତି କେତେ ଜଣ ମାନେ ବିଶ୍ୱାସ କରୁଛନ୍ତି କେତେ ଜଣ ବିଶ୍ୱାସ କରୁନାହାନ୍ତି। କାହା ଜୀବନକୁ ଲୋଭ ନାହିଁ ନା କାଳେ କଣ ବିପଦ ହେଇଯିବ କି ଠିଆ ହେଲେ ଭଲ ଯିଏ ଯାହା ମାନୁଛି ଯଉଟା ବିଶ୍ଵାସ କରୁଛି।
ହଁ।
ହୁଁ ଆଉ ବିଲେଇ ଗୁଡାକ ଯୋଉଠି ଯାହା ହବ ଖାଇବା ଜିନିଷ ମାଛ ଫାଛ ହେଇଥିବ ମାନେ ଘର ଛାଡିକି ଜମା ଯିବେନି ଯେତେ ଲୁ ଲୁଚେଇକି ରଖିଲେ ବି ସିଏ ନେଇଯିବେ।
ହୁଁ ହୁଁ। ତାଙ୍କର ଆଉ ମାଛ ଫେବ୍ରେରାଇଟି ଆଉ।
ହୁଁ ଜଣଙ୍କର ଇନଷ୍ଟାଗ୍ରାମ ଦେଖୁଥିଲି ସେ କେତେ ଏତେ ବିଲେଇ ରଖିଛି ମିନିମମ ବୋଧେ ଦଶ ପନ୍ଦର ଟା ଖଣ୍ଡେ ହବ। ମାଛ ଛାଣି ଦଉଛି ହେଲା। ମାଛ ଛାଣି ଦଉଛି ଆଉ ଭାତ। ସେମତି ମାନେ ଛଣା ମାଛ ହେଲା ଭାଙ୍ଗିକି ଚୁନ ଚୁନା କରି ରେ ଗୋଳେଇକି ସମସ୍ତଙ୍କୁ ଦଉଥାଏ ଅଲଗା ଅଲଗା। ସିଏ ବି ଯେମିତି ହଉଥାନ୍ତି ଭଲ ଲାଗେ ସେ ତାଙ୍କୁ ବିଲେଇଙ୍କୁ ବି ଦେଲା ପ୍ଲସ୍ ନେଉଳ ମାନେ ତାଙ୍କ ବାରିଆଡେ ଦଉଥିଲା ଖାଇବାକୁ ନେଉଳ ମାନଙ୍କୁ ବି ଦେଲା ଖାଇବାକୁ।
ହୁଁ।
ହୁଁ ଆଗେ ସମସ୍ତେ ଘରେ ଘରେ ନେଉଳ ବି ରଖୁଥିଲେ। ଜଣଙ୍କର ଦେଖୁଛୁ ଇନସଷ୍ଟାଗ୍ରାମରେ ନେଉଳ ରଖିଛି ସେ କେଡ଼େ ମୋଟା।
ନା ମୁଁ ଦେଖିନି।
ହ ହୁଁ ପୁରା ବଡ଼ ନେଉଳଟା ପୁଣି ଏଡ଼େ ବଡ଼ ମୋଟା ସିଏ। ଲାଗିବନି ସେ ନେଉଳ ଭଳିଆ ନା ନେଉଳ ଗୁଡ଼ାକ ପତଳା ପତଲ ନା ମୋଟା ମୋଟା
ହୁଁ।
ହୁଁ। ଆମର ତ ଏଟେ ବର୍ଷା ହଉଛି ବର୍ଷା ଯଦି ହଉଚି ଜୋର ଗୋଟେ ହୁଅନ୍ତା। ଗୋଟେ ଝିପି ଝିପି ଗୋଟେ।
ହଉ।
ଲଘୁଚାପ ପୂର୍ବରୁ ତ ଏମିତି ହିଁ ହୁଏ ନା।
ହଁ।
ହଁ ହଁ ବର୍ଷା ଦିନ ଆଇଲାଣି ଏମିତି ବର୍ଷା ହବ କୁଆଡ଼େ ବାହାର କରିଦବନି ଆଉ ବର୍ଷା ଦିନ ରାଗ ଗୋଟେ ଗୋଟେ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ଏବେ ପର୍ଯ୍ୟନ୍ତ ରାକ୍ଷୀ ପୂର୍ଣ୍ଣିମା ଆର ମାସ ନା ଅଗଷ୍ଟ ମାସରେ ପଡ଼ିବ ହଁ ମାନେ ଏମିତି ବର୍ଷା ହେଲା କି ଘରୁ କୁଆଡ଼େ ବାହାରି ପାରିଲୁଣି ରାକ୍ଷୀ ବାନ୍ଧିବା ଦିନ ସକାଳୁ ବର୍ଷା ହେଲା ପୁରା। ହୁଁ ଗୋଟେ ଭଲ ପର୍ବପର୍ବାଣିରେ ବର୍ଷ ହେଲେ କଣ ଭଲ ଲାଗେ ଖୁଦୁରିକୁଣିଙ୍କୁ ବେଳେ ବଳେ ରାତିରେ ଗୋଟେ ବର୍ଷା ହୁଏ। ଝିଅ ମାନେ ପୂଜା କରିବେ କି କଣ। ରାତିରେ ଗୋଟେ ବର୍ଷା ହବ। ଲାଗ ବି ନିନ୍ତିତି ବର୍ଷା ହେଲେ କୁଆଟେ ବାହାରୁଥିବ ଗୋଟେ ବର୍ଷା ହବ
ହଁ।
କଣ ଆଗକୁ ଆଉ କଣ ପର୍ବପର୍ବାଣି ଆଉଛି ଏ ଆର ମାସ ଏବେ ତ ରଥଯାତ୍ରା ତ ଆସୁଛି ବଡ଼ ପର୍ବ ଆଉ ନା
ହଁ।
ରଥଯାତ୍ରା ଆସୁଛି ରାକ୍ଷୀ ପୂର୍ଣ୍ଣିମା ଆସୁଛି ତାପରେ ଖୁଦୁରକୁୁଣୀ ତାପରେ ବୁଦ୍ଧି ଓଷା କେ କେତେ ଅଛି ନା।
ଉଁ ହୁଁ ତାପରେ ତାପରେ ଲାଇନ୍ ଲାଗିଛି ଆଉ।
ତାପରେ ତ ଆମର ମେନ୍ ରହିଲା କାର୍ତ୍ତିକ ମାସକୁ କାର୍ତିକ ପୂର୍ଣ୍ଣିମା ସବୁଠୁ ବଡ଼ ପୂନେଇ ସବୁ ସଉଠୁ ବଡ଼ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ଯଉଟା ଗଲା ଏବେ। ସ୍ନାନ ପୂର୍ଣ୍ଣିମା ନା ଆଉ କୁମାର ପୂର୍ଣ୍ଣିମା ଟିକେ ଏତେ ବି ବଡ଼ ନୁହଁ ଖାଲି କଣ ଝିଅ ପିଲାମାନେେ ଉଷା କରୁଛନ୍ତି ବୋଲି ଆମ ପାଇଁ ଟିକେ ବଡ଼ ଲାଗୁଛି ନା। ଆମର କେମିତି ନୂଆ ଡ୍ରେସ୍ ହବ ସକାଳୁ ଉଠି ଗାଧେଇ ପାଧେଇ ଆଞ୍ଜଳି ଟେକିବ ନା। ମଜା ଲାଗେ ଆଉ କୁମାର ପୂର୍ଣ୍ଣିମା ଏତେ ବଡ଼ ନୁହ ସବୁଠୁ ବଡ଼ ହେଲା କାର୍ତିକ ପୂର୍ଣ୍ଣିମା ଆଉ
ସ୍ ନବ ହୁଁ
ଆଜି ବି ଯାହାର ବାହାଘର ଥିବ ଏମିତି ବର୍ଷା ହେଲାଣି। ବାହାଘର ଟା ତାର ମନ ଦୁଃଖ ହେଇଯିବଣି ନା କେତେ କଣ ଖର୍ଚ୍ଚ କରିକି
ଆଜିକାଲି ତ ସବୁ ମଣ୍ଡପରେ ଇଏ କରୁଛନ୍ତି ଆଉ ବାହାରକୁ
ଯୋଉ ବରଯାତ୍ରୀ ଯିବ ସେ ପୁଣି ରାସ୍ତାରେ ଯିବ ନା ନାଇଁ
କି ଯାହାହେଲେ ଓଦା ହେଇତ ଜିିବେ। ବାହାଘର ଭୋଜି ଭଳିିକି, ସବୁ ଏ ସବୁ ସବୁ ଭିତରେ ହେଇଯାଉଛି।
ନା ପୁଅ ପିଲାଙ୍କର ଓଦା ହେଲେ ଚଳିବ। ଝିଅ ପିଲାଙ୍କର ଟିକେ ଚଳିବନି ଆଉ।
ମେକପ୍ ଫେକପ୍ ଛାଡିଯିବ।
ହୁଁ ହୁଁ।
ହଁ ଡ୍ରେସ ଫ୍ରେସ୍, ହୁଁ।
ହଁ।
ହଁ।